ତ ଆଜ୍ଞା ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ।
କଣ କରୁଛ?
ଏଇ ଶୋଇଛି ।
ଖାଇସାରିଲଣି।
ଆଉ ବନ୍ଧୁ ଖାଇସାରିଲିଣି ତମେ କଣ କରୁଛ?
ମୁଁ ହେଇି ବଇଛି।
ଖାଇସାରିଲଣି।
ଖାଇସାରିଲିଣି ମନ୍ଦିର ରୁ। ମୁଁ ଖାଇଲି ଭାତ ଆଉ ଭଜା।
ଆଚ୍ଛା ଦେହ ଭଲ ଅଛି।
ଦେହ ଆଉ ହଁ ଭଲ ଅଛି ବନ୍ଧୁ ଆପଣଙ୍କର
ହଁ ଭଲ ଅଛି ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ଆମର ବହୁତ୍ ଭଲ ଅଛନ୍ତି।
ଘରେ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା ମୁଁ ଭାଇ। ଚାରିଜଣ ଆପଣଙ୍କ ଘରେ?
ଆମ ଘରେ ବି ସେମ୍ ବାପା, ଭାଇ, ଭଉଣୀ। ଅଜା, ଆଈ ସବୁ ଅଛନ୍ତି।
ଆଜ୍ଞା ସମସ୍ତଙ୍କ ଦିହ କେମିତି ଅଛି?
ଭଲ ଅଛି।
ଆଜ୍ଞା।
ଆଚ୍ଛା ସକାଳୁ ଉଠିକି କଣ କଲେ?
ସକାଳୁ ଉଠି ମୁଁ ଯାଇଥିଲି ଜିମ୍ ଯାଇଥିଲି। ବ୍ୟାୟାମ କରୁଥିଲି ସକାଳୁ
ତାପରେ
ତାପରେ ଘରୁ ଆସିି ବ୍ୟାୟାମ କରିକି ଆସିି ଖାଇକି ଶୋଇପଡି଼ଥିଲି।
ହୁଁ ତାପରେ
ଆ ଶୋଇପଡି଼ଥିଲି ଏବେ ଉଠିକି ଖାଇଲି।
ଆଚ୍ଛା ବନ୍ଧୁ।
ଆଜ୍ଞା ଆପଣ କଣ ଉଠିଲେ ସକାଳୁ।
ମୁଁ ସକାଳୁ ଉଠିକି ଯାଇଥିଲି ପାଠ ପଢ଼ିବାକୁ। ତାପରେ ଆସିକି ଆସିକି ଘରେ ଜଳଖିଆ କଲି। ଜଳଖିଆ କରି ଆ ଘରେ ଆମ ବାରିରେ ଏଁ କିଛି ଚାରା ଲାଗୁଥିଲା ଚାରା ଲଗେଇଲି ତାପରେ ଆସିକି ଗାଧେଇକି ବର୍ତ୍ତମାନ ଶୋଇଛି।
ଆଜ୍ଞା ଆପଣ ପଢୁଛନ୍ତି ତାହେଲେ।
ଆଜ୍ଞା।
ନା ପଢ଼ା ସଇଲାଣି ମୁଁ ପଢୁ଼ଛି।
କୋଉ କ୍ଲାସ ରେ ପଢୁଛନ୍ତି?
ମୁଁ ରେ ପଢୁ଼ଚି। ଫାଇନାଲ ଇୟର ଏଟା।
ଆଚ୍ଛା ଏଇଟା ତମର ଶେଷ ବର୍ଷ ତାହେଲେ
ଆଜ୍ଞା।
ଆଚ୍ଛା ଉଁ ଆପଣଙ୍କ ଶିକ୍ଷକ ଆପଣଙ୍କ ପାଠାଗାରାରେ ଠିକ୍ ଠାକ୍ ପାଠ ପଢ଼ା ହଉଛି ନା ନାଇଁ?
ଆଜ୍ଞା ବହୁତ୍ ଭଲ ଚାଲିଚି।
ଆଚ୍ଛା
ଆଜ୍ଞା ଆପଣଙ୍କ ପଢା ସଇଲାଣି।
ଆଜ୍ଞା ବନ୍ଧୁ ମୋର ସରିଲାଣି ପଢା।
ଆଜ୍ଞା ଓ ହୋ ଆପଣ ଆରେ ଆପଣଙ୍କ ଗାଁ ଆଡେ ଥରେ ଯାଇଥିଲି।
ଆଚ୍ଛା
ମୁଁ ଯାଇଥିଲି ଆପଣଙ୍କ ସେ ଗାଁରେ ଗୋଟେ ଠାକୁର ପିଣ୍ଡା ଅଛି। ସେଇଠୁ ବହୁତ ପାଣି ଜମେ ନା
ହଁ ହଁ ବନ୍ଧୁ ସେଠି ପାଣି ଜମେ ଆପଣ କେମିତି ଜାଣିଲେ ଆ
ମୁଁ ଯାଇଥିଲି ଆପଣଙ୍କ ଗାଁ ଯାଇଥିଲି ଆେ ସେଇଠି ପାଣି ବହେ ଏବେ ସେ ଜାଗା ଟା ଏବେ କେମିତି ଅଛି ମାନେ କାଦୁଅ ନା
ଆଗ ଅପେକ୍ଷା ଟିକେ ଭଲ ଅଛି କାରଣ ଏବେ ଆମ ଆମ ଗ୍ରାମର କିଛି ଲୋକମାନେ ଆମ ଗାଁ ର ଉନ୍ନତି କରିଛନ୍ତି ତେଣ ପାଇଁାଇ ଆଗ ଅପକ୍ଷା ଟିକେ ପାଣି କମ ଅଛି
ଆଜ୍ଞା ଆପଣ ସେଇ ଠାକୁର ଘାତିରେ ଗଣେଶ ଠାକୁରଙ୍କ ପୂଜା ହୁଏ ନା
ଆଜ୍ଞା
ହେଲୋ ହ ମୁଁ ଦେଖେ ଆପଣ ସେ ଠାକୁର ଙ୍କ ପାଖରେ ପୂଜା କରନ୍ତି ଆପଣଙ୍କର
ବଡ ଆକାରରେ ପୂଜା ହୁଏ ବହୁତ ଦୂର ଦୂରାନ୍ତର ଲୋକ ଆସନ୍ତି ଆମ ଗ୍ରାମ କୁ ଗ୍ରାମକୁ ବୁଲିବାକୁ ଏବଂ ଆମ ଗ୍ରାମ ଲୋକମାନେ ତାଙ୍କୁ ଅତ୍ୟନ୍ତ ସ୍ଵାଗତ ଜଣାନ୍ତି ଏବଂ ଗ୍ରାମରେ ଅତ୍ୟନ୍ତ ଖୁସି ରୁହନ୍ତି ସମସ୍ତ ପିଲା ପୂଜା ପୂଜା ପ୍ରବାଣୀ ହେଲେ
ଆପଣହୁଏତ ଭଲେ ଠାକୁର ଙ୍କୁ ଦେଖିଛି ପ୍ରସେଶନ ଭୋଉତ ଭଲରେ ଆସିଥିଲା ଦେଖିଥିଲି ପୂର୍ବବର୍ଷା ଆପଣଙ୍କର
ଆଜ୍ଞା ବନ୍ଧୁ ମୁଁ ମୋର କହିବାର କଥା କଣ କି ଆପଣ ଜିମ୍ କେତେବେଳେ ଯାଉଛନ୍ତି
ମୁ ଜିମ୍ ଯାଉଛି ସକାଳ ପାଞ୍ଚଟାରେ ସକାଳ ପାଞ୍ଚଟାରେ ଯାଉଛି
ସକାଳ ସକାଳ ପାଞ୍ଚ ପାଞ୍ଚ ଘଣ୍ଟିକ ର କେତେ ସମୟ ଜି କର
ସାତ ଏମତି ଘଣ୍ଟାଛି ସାତରୁ ସାତଟା ସତ ମିନିଟ୍ ରେ
ଦୁଇ ଦୁଇ ଘଣ୍ଟା କରୁଛନ୍ତି ଦୁଇ ଘଣ୍ଟା ପୂର୍ବେ ତାପରେ
ଦୁଇ ଘଣ୍ଟା ପୂର୍ବରୁ ତାପରେ ଘରକୁ ପଲିଆସୁଛି
ଆଚ୍ଛା ଆପଣ ପାଠ ପଢିବା ବାକୁ କେତେବେଳେ ଯାଉଛନ୍ତି
ପାଠ ପଢିବାକୁ ଯାଉଛି ସ କଲେଜ ଯାଉଛି ନଅଟା ବେଳ କୁ ଯାଉଛି କଲେଜ୍ ଆଜି ଯାଇନି ଆଜି ମୁ ଶୋଇ ପଡିଥିଲି
ଆଛା ନଅଟା ସମୟରେ ଯାଆନ୍ତି ଫେରନ୍ତି ଘରକୁ କେତେବେଳେ ପାଠ ପଢ଼ିସି
ମୁଁ ଫେରେରେ ଗୋଟେ କି ଦିଟା ହେଇଯାଏ କଲେଜ ରେ ସାର୍ ଙ୍କୁ ଯେତେବେଳେ ସାର୍ କୁହନ୍ତି ରହିବା ପାଇଁ ସେଇଥିପାଇଁ ମୁଁ ଲେଟ ରେ ଶୀଘ୍ର ପାଲେଇଆସେ ଠିକ୍ ନାହିଁ
ଆଚ୍ଛା
ଆଜ୍ଞା
ତାପରେ ଆମ ଗ୍ରାମ ଆପଣଙ୍କ ଗ୍ରାମ କୋଉଠି
ହ ଆମ ତମ ଗାଁ ତମ ଗାଁ ଆମ ଗାଁ ପାଖିରେ ଆମ ଗାଁ
ଆଛା ଆପଣ ଖେଳା ଖେଳି କରନ୍ତି ଆପଣ ଖେଳା ଖେଳି କରନ୍ତି
ଏ ହଁ ଖେଳେ ବଲ୍ ବ୍ୟାଟ ଖେଳେ ଚାରିଟା ବେଳେ ଯାଇକି ବଲ୍ ବ୍ୟାଟ ଖେଳେ ପିଲାଙ୍କ ସହିତ। ମୋ ଗ୍ରାଉଣ୍ଡୁ ଆମ ପଡିଆ ରେ ଟିକେ କାଦୁଅ ହେଇଥିବାରୁ ଆପଣ?
ଆମ ପଡିଆ ବି ବର୍ଷା ହେଇଥିଲା ଯୋଗୁ ଆମ ପଡିଆ ବି କାଦୁଅ ହୋଇଯାଇଛି ତେଣୁ କରି ଆମେ ଖେଳି ପାରୁନୁ।
ଆଜ୍ଞା।
ଅ ଆପଣଙ୍କ ପଡିିଆ ବହୁତ ବଡ ବୋଧେ?
ଆରେ ଆମ ପଡିଆ ବହୁତ ବଡ ଖେଳ ବି ଆମ ପଡିଆରେ ଆପଣ କେବେ ଆସିଛନ୍ତି? ଆମ ପଡିଆକୁ?
ମୁଁ ଯାଇଥିଲି ବୋଧେ ଥରେ ଦିଥର ଯାଇଥିଲି। ଖେଳିବା ପାଇଁ।
ଆଜ୍ଞା, କେମିତି ଲାଗିଲା ଆପ ଆମ ପଡ଼ିଆ?
ବହୁତ ଭଲ ପଡିଆ ଥିଲା ଆପଣଙ୍କ ପିଲାମାନେ ବି ବହୁତ ଭଲ।
ହିଁ ହିଁ।
ଆଚ୍ଛା।
କଣ ଭଲ ହୁଏ ବ୍ୟାଟିଙ୍ଗ ଭଲ ହୁଏ ନା ବୋଲିଙ୍ଗ୍ ନା କଣ ଭଲ ହୁଏ ଆପଣଙ୍କର?
ସେମିତି ମୋର ବୋଲିଂ ଟିକେ ଭଲ ହଏ।
ଆଜ୍ଞା। ଓହୋ ତମ ହାତ ପେନ୍ ହୁଏନା ବୋଲିଂ କଲେ ହାତ କେବେ ପେନ୍ ହୁଏ ନା?
ହାତ ବୋଲିଂ କଲାବଳେ ହାତ ବିନ୍ଧେ ବହୁତ ଦରଜ୍ ବିି ଲାଗେ। ଏମିତି ଲାଗେ ଯେ ହାତ ଉ ଭାଙ୍ଗିଲା ଟାଇପର ଜଣା ପଡେ।
ହୁଁ ହୁଁ ତମେ ସେ ହାତ ପେନ୍ ଗଲେ ଆଉ ବୋଲିଂ କର?
ସେମିତି ମେଡିସିନ ଖାଇ ଟିକେ ଦରଜ କମିଲେ ପୁଣି ଖେଳା ଖେଳି କରେ।
ନା ଖେଳିଲେ ହେଇଯିବ ଠିକ ଡେଲି ଖେଳିଲେ ହେଇଯିବ ହାତ ଏତେ
ଆ ବିଶେଷ କରି ଏମିତି ବି କିଛି ଅସୁବିଧା ହେଇନି ମୋର
ଆଛା କୁହନ୍ତୁ?
ଆପଣ ଗାଁରେ କ ଖଜି ଯାଉଛ ଶୁଣିବାତେ? ଥିଲା ଆପଣଙ୍କ ଗାଁ ରେ ତା କୋଉଠି ଟିକେ ଆପଣ କହିବେ? ଯିବା ମୁ ଖଜିିରି ଖାଇବାକୁ?
ହଁ, ଆମ ଆମ ଗ୍ରାମର ପଡିଆ ଯୋଉ ଖେଳ ପଡିଆ ସେଠାରେ ପ୍ରଚୁର ଖଜୁରୀ ଗଛ ଅଛି, ଏବଂ ତାର କୁଳି ଗ ମିଠା ଏବଂ ସ୍ୱାଦିଷ୍ଟଲାଗେ ଆମେ ମଧ୍ୟ ଖେଳି ସାରି ଗ୍ରୀଷ୍ମ ଋତୁରେ ଆମେ ଯାଉ। ଗ୍ରୀଷ୍ମ ଏବଂ ବର୍ଷା ଋତୁ ମଧ୍ୟରେ ଆମେ ଯାଏ ସେଠିକି କୋଳି ଖାଉ ଏବଂ କୋଳି ଖାଇ ହୁଁ ଅତ୍ୟନ୍ତ ଖୁସି ଅନୁଭବ କରୁ ଏବଂ ଖାଇ ସେଠି ସନ୍ଧ୍ୟାବେଳେ ଘରକୁ ଫେରୁ।
ଆଜ୍ଞା, ଆପଣ ମୋ ସାଙ୍ଗମାନୋନ ଯାଇଥିଲେ ତ ସେଇପାଇଁ ମୁଁ ପଚାରି ଗଲି ସେ ଗ୍ରାମରେ କଣ ଅଛି, ଖଜିରି ଗଛବହୁତ ଭଲ ଲାଗିଲା।
ଆମ ଗ୍ରାମରେ ଖଜୁରୀ ଗଛ ଆମ ଆମ୍ବ ଗଛ, ପଣସ ଗଛ ଉ ଜାମୁ କୋଳି ଗଛ ଗଛ, କଇଆ ଗଛ ଏମିତି ଅତ୍ୟନ୍ତ ଉ କଦଳୀ ଗଛ, ସପୁରୀ ଗଛ ଏମିତି ଅତ୍ୟନ୍ତ ଫଳ ଏବଂ ଫୁଲ ଗଛ ଅଛି । ତ ଆମେ ଆମେ ଗର୍ବିତ ଯେ ଆମେ ଗ୍ରାମରେ ଅତ୍ୟନ୍ତ ଫୁଲ ଫଳ ଏବଂ ସବୁ ଜିନିଷ ଥିବାରୁ ଆମେ ଅତ୍ୟନ୍ତ ଖୁସି। ଏବଂ ଆମ ଅନ୍ୟ କୋଉ ଗ୍ରାମ ଉପରେ ନିର୍ଭର କରୁନୁ ଆମେ ଏ ଆମରି ଗ୍ରାମ ମରେ ଆମେ ଚାଷ କରି ନିଜ ଭରଣ ପୋଷଣ କରୁ
ଭଲ ଆଉ। ମାନେ ଆପଣଙ୍କର କେବେ ଚାଷ ବାସ ହୁଏ ନା ମାନେ ପନିପରିବା ଇଏରେ କିଛି
ହଁ ଆମ ଆମ ଆମ ଆମ ବାଡିରେ ମଧ୍ୟ ଆମେ ବହୁତ ପନିପରିବା ଗଛ ଲଗେଇଚୁ ଯେମିତିକି ଭେଣ୍ଡି କଲରା, କାକୁଡି, ବାଇଗଣ
ଆଉଛନ୍ତି? ଆପଣ ନିଜେ ଖାଉଚନ୍ତି ନା ବିକ୍ରି କରୁଚନ୍ତି?
ଏବେ ଆମେ ଖାଇବା ସହିତ ଅତ୍ୟଧିକ ପନିପରିବା ହେତୁ ଅଳ୍ପ ଆମେ ବିକି ଦଉ ଅର୍ଥ ସଞ୍ଚୟ କରୁ। ଅଳ୍ପ ଆମେ ଖାଇବୁ। ଅଳ୍ପ ଅଳ୍ପ ଆଉ ଆଉ ମଧ୍ୟ ଆମେ ବାଣ୍ଟି ଦଉ କିଛି ଆମ ପଡିଶା ଘରରେ।
ମାର୍କେଟ ରେ କିଛି ବିକି ଦିଅନ୍ତୁ ଆପଣ କିଛି ଖାଇଦିଅନ୍ତୁ ଖାଇ ଦିଅନ୍ତୁ। ଘର ପାଖରେ ଯିଏ ଥିବେ ତାକୁ କିଛି ଦେଇ ଦିଅନ୍ତୁ।
ଆଜ୍ଞା ଆପଣଙ୍କ ଆପଣଙ୍କର ସେମିତି କିଛି ଚାଷ୍
ଆମର କିଛି ନାହିଁ ଆମର ଆମର ଅଛି ବାରିରେ ଆମେ ଖାଲି ନିଜେ ଖାଉଚୁ ଆମର ଶାଗ ଅଛି ଆଉ ବାଇଗଣ ଅଛି ଆଉ ଭେଣ୍ଡି ଅଛି ଏତିକି ଲାଗିଚି ବାରିରେ ଆମେ ନିଜେ ଖାଉଚୁ।
ଆଚ୍ଛା।
ଟିକେ। ଆପଣଙ୍କ ଏବେ ମୋ ଭାଇ ଟିକେ କଲ କଲେଣି ମୁଁ ଯିବାର ଅଛି ମା ଏବେ କଁ କହୁଚନ୍ତି ଘଣ୍ଟ ଟିକେ ପରେ କଥା ହେଇପାରିବା?
ଠିକ୍ ଅଛି ଠିକ୍ ଠିକ୍ ଅଛି ଆଜ୍ଞା ରହୁଚି ବନ୍ଧୁ ଫାଙ୍କା ହେଇକି କଲ୍ କରିବେ ଧନ୍ୟବାଦ।